ହଁ, ହାଲୋ ହାଲୋ ଭାଇ ଶୁଭୁଚି ନା? ଆଜ୍ଞା, ଭାଇ କ'ଣ କରୁଥିଲେ ଏବେ?
ତ ଦେଖନ୍ତୁ ମୁଁ ତ ବହୁତ୍ କିଛି କରିବାକୁ ଲାଇଫ୍ ରେ ଚାହୁଁଚି। କିନ୍ତୁ ଆପଣଙ୍କ ସହିତ କଥା ହବାଟା ଫା
ଆଜ୍ଞା ଆଜ୍ଞା।
ଆପଣଙ୍କ ପ୍ରାୟରିଟି ମୁଁ
ନାଇଁ ନାଇଁ ବର୍ତ୍ତମାନ ମୁଁ ଆପଣଙ୍କୁ ପଚାର୍ଲି ଯେ, ନାଇଁ ହଁ! ପ୍ରା ମୁଁ ଆପଣଙ୍କୁ ବର୍ତ୍ତମାନ ଆପଣ କ'ଣ କରୁଚନ୍ତି? ମାନେ କଉଠି ବସିଚନ୍ତି, କି ଖାଉଚନ୍ତି, କି ବୁଲୁଚନ୍ତି।
ମୁଁ ଟିକେ ବୁଝିପାଇଲିନି, ହଁ ମୁଁ ଏବେ ବସିଚି। ଭାବୁଚି କ'ଣ ଆଜି ରାତିରେ କିଛି ପ୍ରୋଗ୍ରାମ ହବ, କ'ଣ ଖାଇବା ପାଇଁ ତ ସେ ବିଷୟରେ ଟିକେ ଚିନ୍ତା କ ଭାବୁଚି ଟିକେ ପନିର୍ ଫନିର୍ କି ପକୋଡ଼ା ତ ବର୍ଷା ପାଗ ଟା ବହୁତୁ ଭଲରେ ଭଲରେ କଟିବ ବୁଝିପାରୁ
ହଁ ଦେଖନ୍ତୁ, ମୁଁ ଆପଣଙ୍କୁ ହଁ! କ'ଣ କହୁଥିଲେ ଆପଣ?
ଆପଣ ଘରେ ଗୁରୁ ଗାଈ ରଖନ୍ତି?
ନାଇଁ ନାଇଁ, ଆମର ଟିକେ ମାନେ ଲୋକ ସଂଖ୍ୟା କମ୍ ନା ଘରେ। ଆମେ ବା ବାପ-ମାମା ମୁଁ ଆଉ ମୋ ଭଉଣୀ ଅଛୁ। ତ ମାନେ ବାପା ଡିଉଟି କି ପଳାନ୍ତି। ଦେଇର ବି ଚାକିରି ହେଇଯାଇଚି, ଦେଇ ବି ଘରୁ ମାନେ ପଳେଇଚି ବାହାରକୁ। ତା'ପରେ ମାମା ଟିକେ କ'ଣ କରନ୍ତି ନା ତାଙ୍କର ସ୍କୁଲରେ ଚା କିରି ଅଛି, ତ ସେମାନେ ସିଏ ସ୍କୁଲକୁ ପଳାନ୍ତି ତ ମୁଁ ଏକା ଘରେ ରୁହେ। ତ ମାନେ ଗାଈଗୋରୁଙ୍କ ଦାୟି ନବାକୁ ଟା ସମୟ ହୁଏନି।
ହ ଆଜ୍ଞା ଆଜ୍ଞା। ଆପଣ ଜାଣିଛନ୍ତି। ଗାଈ ଗୋରୁ ଘରେ ରଖିଲେ କଣ ଭଲ। ଆପଣ ଟିକେ ବର୍ଷା ହଉଛି କି ଜୋରରେ। ସଅଁ ସଅଁ ସାଉଣ୍ଡ ସୁବୁଛି।
ହଁ ନାଇଁ ବର୍ଷା ଟିକେ ବର୍ତ୍ତମାନ ଆଜି ତ ଆଜି ତ ନୁହଁ। କାଲି ରାତିରୁ ପ୍ର ପ୍ରାୟତଃ ମାନେ ନାଦୁଚି ବର୍ଷା ଅଖାଡୁକ ମୋଟା ଆକାରର। ତ ସେଥିଲାଗି ମାନେ ଆ ତ ଘରୁ କୁଆଡେ ବାହାରି ହଉନି। କି କୁଆଡେ ଖାଇବାକୁ ଯାଇ ହଉନି ବାହାରକୁ। ତ ଏମିତି ବସିକିନି ଝରକା କରେ ଆମେ ବର୍ଷାକୁ ଉପଭୋଗ କରୁଛୁ। ଆଉ ପ୍ରାକୃତିକ ଦୃଶ୍ୟ ତ ଆପଣ ଜାଣିଥିବେ କେତେ ସୁନ୍ଦର। ମାନେ ସେ ସବୁ ମନକୁ କିଣି ନିଅନ୍ତି। ପ୍ରା ପ୍ରାକୃତିକ ଦୃଶ୍ୟ ସବୁ। ବୁଝିଛନା କାରଣ ଦେଖୁ ମୋ ଆଗରେ ଗୋଟେ ଚାକୁୁଣ୍ଡା ଗଛ ଅଛି। ଚାଖୁଣ୍ଡା ଗଛ ପଛରେ ଗୋଟେ ବଡ ବ ଓସ୍ତ ଗଛଟିଏ ଅଛି। ବୁଛନ୍ତି ତାପରେ ମୁଁ ଟିକେ ଯୋଉଠି ବଇଛି। ମୋ ପଛକରେ ବିଲ ଅଛନ୍ତି ବିଲ ଅଛି ସବୁ। ତ ମାନେ ସେ ସବୁ ଦୃଶ୍ୟ ଦେଖୁଛି ହଁ। ତାପରେ ଲୋକମାନେ ବି ଏଇ ବିଲରେ ସବୁ ପଶିକିନା ମାଛ ଧରୁଛନ୍ତି। ଦେଖୁଛି ବସି ଏଠି ଆଉ।
ହଁ ହ ହଁ ଆପଣ ଗାଈ ଗୋରୁ ରଖିବାର ମହତ୍ବ ଜାଣିଛନ୍ତି। କେତେ ଫାଇଦା ଅଛି।
ଦେଖନ୍ତୁ ନାଇଁ ଦେଖନ୍ତୁ। ଲୋକମାନେ ତ ଫାଇଦା ଆଜିକାଲି ଦେଖୁ ଛନ୍ତି ମାନେ ଦେଖନ୍ତୁ ଗାଈକି ଆଣୁଛନ୍ତି ଖାଇବାକୁ ଦେଇ ଦଉଛନ୍ତି। କ୍ଷୀର ନେଇ ବିକି ଦଉଛନ୍ତି ବୁଝୁଛନ୍ତି ନା। ଛ କିନ୍ତୁ ମତେ ଗୋଟେ କଥା କଷ୍ଟ ହୁଏ। ଏଇଆ କି ଯେ ବାଛୁରୀଟି ଯେତେବେଳେ ଜନ୍ମ ହଉଛି। ତ ତ ସିଏ ମାନେ କ୍ଷୀର ଖାଇବାର କିଛି ଦିନ ପରେ ତ ମା ଠୁ ତା ଛୁଆକୁ ଅଲଗା କରି ଦିଆଯାଉଛି। ମାନେ ଏଇଟା କଣ ପାଇଁ?
ତୁ ଦେଖନ୍ତୁ ଆପଣ ଫାଇଦା ଅର୍ଥ ଟା ଏଇଟା ବୁଝିଲେ। ତ ମତେ ଭାରି ଦୁଃଖ ଲାଗିଲା। କାରଣ ଅ ବହୁତ କିଛି ଫାଇଦା ଯେମିତି ଗୋବରର ଲେପରେ ଆମକୁ ଖରାପ ପ୍ରଭାବ ପଡେ ନା। ଯେମିତି କିି ଆମ ପୃଥିବି ପୁଷ୍ଟରେ ଯୋଉ ରେଡିଏସନ ଅଛି। ବୁଝିପାରୁଛନ୍ତି। ଆଉ ରେଡିଏସନ ପଡେ ନା। ତ ଅ ମୁଁ ଭାବୁଛି। ଗାଈ ଗୋରୁ ଏଥିଲାଗି ରଖନ୍ତି। ତ ଆଉ ପୁଣି ଯୋଉ କ୍ଷୀର କଥା କହିଲେ। ତ ଆ କ୍ଷୀର ପ୍ରାୟ ଆମେ ଏଠି ଅ ବାଛୁରୀକୁ ଅଧା ଦଉ। ଆଉ ଅଧା ରଖୁ। ବୁଝିପାରୁଛନ୍ତି।
ହୁଁ ନାଇଁ ଦେଖନ୍ତୁ ମୁଁ କହୁଛି। ଗୋଟେ ମଣିଷ ମାନେ ଯେତେବେଳେ ଗୋଟେ ଛୋଟ ଛୁଆଟି ମାନେ କ୍ଷୀର ଖାଏ ତା ମା ପା ରୁ ତ ସେତେବେଳେ କେହି ଅଲଗା କରିଦିଅନ୍ତି କି ତା ମା ଠୁ ତା ଛୁଆକୁ।
ଆରେ ଦେଖ ଦେଖ ଦେଖ ମୁ ରୁଦ୍ର ବାବୁ ରୁଦ ରୁଦ୍ର ବାବୁ ମୋ କଥା ସରିନି। ରୁଦ୍ର ବାବୁ ଶୁଣନ୍ତୁ। ଦେଖନ୍ତୁ ଦେଖନ୍ତୁ ଦେଖ। ଗାଈ ପଶୁ ପକ୍ଷୀ ନିଜ ଖାଇବା ନିଜ ତିଆରି କରିପାରିବେ କି ମତେ ଗୋଟେ କଥାରେ ଉତ୍ତର ଦିଅନ୍ତୁ।
ନାଇଁ।
ଆରେ ହଁ ନା ନା। ତ‌ ସେମାନେ ବି କାହା କାହା ନା କାହା ଉପରେ ନିର୍ଭର। ତ ଦେଖନ୍ତୁ ସବୁବେଳେ ତ ସବୁଆଡେ ସବୁବେଳେ ସବୁଆଡେ ଘାସ ମିଳିବ ସେମିତି କିଛି ନାହିଁ ବୁଝିପାରୁଛନ୍ତି। ତ ତ ଆମେ ତାକୁ ପାଳୁଛୁ ତାକୁ ଭଲ ରଖୁଛୁ। ତ ଆମେ ବି କିଛି ନିଜ ଜୀବନ ରଖି ରଖିବା ପାଇଁ ତାଠାରୁ କିଛିଟା ଆଶା ର ଦେଖିବୁ ନା ନାଇଁ। ଏମିତି ନିଃସ୍ଵାର୍ଥ ପରେ ଭଲ ପାଇବା ଆମର ନାହିଁ। ବୁଝିପାରୁଛନ୍ତି।
ଆ ଦେଖନ୍ତୁ ମୁଁ କହୁଛି। ଆମେ ଧର ବି ଆମେ ତାକୁ କ ମାନେ ଇଏ କରୁଚେ ତଥାପି ନା ଆମର ଏତି କି ମାନେ ଅଧିକାର ନାହିଁ ଯେ ଗୋଟେ ମାଠୁ ତା ଛୁଆକୁ ଅଲଗା କରିବାର ଆମର ଏତିକି ଅଧିକାର ନାହିଁ।
ଦେଖନ୍ତୁ ମୁଁ ତାଙ୍କୁ ତାଙ୍କୁ ଅଲଗା ରଖିନି। ଇ ଉଁ ମୁଁ ତାଙ୍କୁ ଅଲଗା ରଖିନି ମୁଁ ତାଙ୍କୁ ଏ ଏକାଠି ରଖିଛି ହୁଁ।
ଦେଖନ୍ତୁ ଆପଣ ଏକାଠି ରଖିଚନ୍ତି ମୁଁ ବର୍ତ୍ତମାନ କଥା କହୁଚି। କିନ୍ ଧରିନିଅନ୍ତୁ ମୁଁ ବର୍ ତ ମାନେ ବାହା ହେଇଯାଇଚି ମୋର ସନ୍ତାନ ଅଛନ୍ତି ତ ମୋର ଯଦି ଇଚ୍ଛା ହୁଏ ତ ମୁଁ ମୋ ପିଲାକୁ ତା ମାଆ ପାଖରୁ ନେଇ ଆସିପାରିବି କାହିଁକିନା ଏ ଏଥିରେ ମୋର ଅଧିକାର ରହୁଚି କିନ୍ତୁ ଯେହେତୁ ସିଏ ମଣିଷ ନୁହଁ ତ ସିଏ କିଛି କହିପାରୁନି ତା ବୋଲି କଣ ଆମେ ତାକୁ ମାନେ କଣ କରିବା କି ତା ଉମ୍ ଛୁଆଟାକୁ ଆମେ ଅଲଗା କରିଦବା କି ମାଠାରୁ। ମାନେ ଆପଣ କହୁଚନ୍ତି ଯେ ଆପଣ ଅଲଗା କରୁନାହାନ୍ତି ଦେଖନ୍ତୁ ଆପଣ କୋହୁଚନ୍ତି ଆପଣ ଅଲଗା କରୁନାହାନ୍ତି କିନ୍ତୁ ମାନେ ଆପଣଙ୍କ ଭଳିଆ ତ ଲୋକ ମିଳିବେନି ତେବେ ଲୋ ଲୋକ ଅଛନ୍ତି ଯୋଉମାନେ କି ତମ୍ ବାଛୁରୀର ଜନ୍ମ ହବାର କିଛି ଦିନ ପରେ ତାକୁ ନେଇ ବାହାରେ ଛାଡିଦିଅନ୍ତି ନହେଲେ ଉଁ ମାନେ ବିକିଦିଅନ୍ତି ବୁଝିପାରୁଚନ୍ତି। ଯୋଉଟା କି ମାନେ ମତେ ବୋହୁତ କଷ୍ଟ ହୁଏ।
ଦେଖନ୍ତୁ ନିଜ ଫାଇଦା ପାଇଁ ମୁଁ ଏତ ତଳକୁ ଖସିଯିବିନ ଯେ ଜଣଙ୍କର କ୍ଷତି କରିଦେବି। ତେଣୁ ମୁଁ କୌଣସି ବାଛି ତେଣିକି ଅଣ୍ଡିରା ବାଛୁରୀ ହୋଉ କି ମାଇ ବାଛୁରୀ ମୁଁ କେବେ ଏମି ଦେ ନା ସେ ଅଣ୍ଡିରା ବାଛୁରୀକୁ ବିକିଦେବି ନା ସେ ସବୁ ନାଇଁ ମୁଁ ଯଦି ପାଳିବି ତ ସମସ୍ତେଙ୍କୁ ପାଳିବି ତ ସି ପର୍ଯ୍ୟନ୍ତ ପାଳିବି। ତ ମୁଁ ଯଦି ମରିଯାଏ ଯଦି ମୁଁ ସେବା ନ କରିପାରିବି ନ କରିପାରିବି କିନ୍ତୁ ଯେତେ ଦିନ ବଞ୍ଚିଚି ତ ମୁଁ ତାକୁ କେବେ ଛାଡିବିନି। ଯଦି ଦେବି ଦେଖିବି କୋଉ ଲୋକ ପାଳିପାରିବ ମୁଁ ସେଇଭଳି ଲୋ ଦେବି ଏମିତି ନୁହଁ କି ବିକିଦେବି ନେଇଯାଅ କାଟି ଦେଇ ଖାଇଦିଅ ଏସବୁ ମୋର ନାହିଁ ରୁଦ୍ରବାବୁ।
ନାଇଁ ନାଇଁ ମୁଁ ତ ଆପଣଙ୍କୁ ପ୍ରଥମରୁ ଗୋଟେ କଥା କହିଲି ନା ଆପଣଙ୍କ ଭଳିଆ ତ ଲୋକ ମିଳିବେନି କିନ୍ତୁ ଲୋକମାନେ ଯୋଉମାନେ ଅଛନ୍ତି ମାନେ ଆମ ସମାଜରେ ତ ସେମାନେ କଣ କରୁଚନ୍ତି ନା ଗାଇକି ଆଣୁଚନ୍ତି କଣ ପାଇଁ ନା କ୍ଷୀର ବିକି ପଇସା କମେଇବେ ବୁଝୁଚନ୍ତି ଇଆଡେ ଗାଈକି ଖାଇବାକୁ ଦୋଉନ ଥିବେ କେବଳ ପଡିଆରେ ଘାସ ଚରେଇ ନେଇଯାଉଥିବେ ତ ଏଇଥିରେ କହିବେ ଗାଈ କ୍ଷୀର ଦୋଉନି ତାକୁ ମାରିବେ ତ ତା ପିଲାକୁ ତାଠାରୁ ଅଲଗା କରିବେ ମାନେ ଦେଖନ୍ତୁ
ଏ ଗାଈର ତ ଅତ୍ୟାଚାର ହୋଉଚି ଆପଣ ନିଜେ ଭାବିପାରୁଥିବେ ବୁଝଚନ୍ତି ନା
ହୁଁ। ହୁଁ।
ତ ମୁଁ ଏଥିଲାଗି କହିଲି ମାନେ ଗାଈକି ଯଦି ଆମେ ଦେଖନ୍ ଆମେ ଯଦି ପଶୁ ପକ୍ଷୀଙ୍କି ରଖି ପାଳି ନ ପାରିବା ତ ତାଙ୍କୁ ହଇରାଣ କରିବାରେ ବି ଆମ ଅଧିକାର ନାହିଁ ବୁଝୁଚନ୍ତି ସେଥିଲାଗି ମୁଁ ବେଳେବେଳେ ଭାବେ କିଛି କିଛି ହଁ କିଛି ରଖିବାଠୁ ଭଲ କିଛି ନରଖିବା ଆହୁରି ଭଲ।
ଆଜ୍ଞା ରୁଦ୍ରବାବୁ ଆପଣ ଯାହାବି କୋହୁଚନ୍ତି
ଆଜ୍ଞା କାରଣ ଦେଖନ୍ତୁ ଲୋକମାନେ ଲୋକମାନେ କୁକୁରକୁ ଧରି ମାନେ ଖଟରେ ଶୋଇଛନ୍ ତାକୁ କୁଣ୍ଢଇ କାଣ୍ଢଇ ଶୋଉଚନ୍ତି। କାଇଁତ ଗା ଗୋମାତାକୁ କଣ କରୁଚନ୍ତି ନା ଗୋମାତାକୁ କଣ କରନ୍ତି ନା ଗୁହାଳରେ ପକେଇଦିଅନ୍ତି ସେ ସେମିତି ସେଇଠ ହିଁ ମାନେ
ଆଜିକା ଦୁନିଆ ବହୁତ ସ୍ୱାର୍ଥପର ହେଇଗଲାଣି ରୁଦ୍ର ବାବୁ ଦେଖନ୍ତୁ ମୁଁ ଗୋଟେ ଟକ୍ ଟିକ ଉଠେଇଥିଲି କି ଆମର ଲାଭ କଣ ଦେଖନ୍ତୁ ଆମର ଗୋବର ରୁ ଗୋବର ଗ୍ୟାସ କରିହବ। ଅ ତ ସେ ଗୋବର ଗ୍ୟାସ ଏଥିରୁ ଆମେ ଚାହିଁଲେ ଆମେ ଡାଇରେକ୍ଟ ଆମ ରୋଷେଇ ଘରକୁ ନେଇଯିବା ତ ହେଠି ରୋଷେଇ ପାରିବ। ଆଉ ଯୋଉ ବଳକା ଗୋବର ରହିଲା ସେ ଖତକୁ ଆମେ ବିଲରେ ମଧ୍ୟ ୟୁଜ୍ କରିପାରିବା। ବୁଝିପାରୁଛନ୍ତି।
ଆଜ୍ଞା ଆଜ୍ଞା।
ତ ଆମେ ଗାଈ ଗୋରୁ ପାଳିଲେ ବହୁତ ଲାଭ ହିଁ ଲାଭ। ତ ଏଇ ଯୋଉ କୁକୁର ପାଳିବାରେ କିଛି ଲାଭ ହିଁ ନଥାଏ ବୁଝିପାରୁଛନ୍ତି। ତା ମାନେ ନୁହଁ ଯେ କୁ କୁକୁରକୁ ବାଟ ବାଟ ଘାଟରେ ଗୋଇଠା ମାରିବ କୁକୁରକୁ ଗଲାବେଳେ ଏମିତି କରିବ ନାହିଁ। ବୁଝିପାରୁଛନ୍ତି। ହୁଁ ବାସ୍ ମୁଁ ଏଇଟା କହିବାକୁ ଚାହୁଁଥିଲି ଗାଈଗୋରୁ ପା
ଜୀବନରେ ସେମିତି ମାନେ ପଶୁପକ୍ଷୀଙ୍କୁ କ କଷ୍ଟ ଦେଇଛି କଷ୍ଟ ଦେଲା ପରେ ମାନେ ମତେ ବହୁତୁ ମାନେ ଏମତି ଭାବେ କିି ମାନେ ମୁଁ ଯୋଉଟା କଲି ସେଇଟା ବହୁତ୍ ବିରାଟ ବଡ ପାପ ହେଟା।
ହୁଁ।
ବୁଝିପାରିଛନ୍ତି ତା ମାନେ କେବେ ମ୍ ଗୋଟେ ଜନ୍ଦା ଯଦି ବି ଭୁଲ୍ ସେ ମରିଯାଏ ମୋ ହାତରୁ ତା ମାନେ ମୁଁ ପାଖାପାଖି ସେ ଦିନ ଟା ମତେ ବହୁତ କଷ୍ଟ ଲାଗେ। ସେ କାରଣ ସକାଳୁ ସକାଳୁ ମାନେ ଗୋଟେ ଏ ଯିବରେ ମୁଁ ହତ୍ୟା କରିଦେଲି ବୁଝିପାରୁଛନ୍ତି। ଯୋଉଟା ଏ ମାନେ ଅତି କଷ୍ଟ ଦିଏ ମତେ।
ଆଜ୍ଞା ଯାହାହଉ ଆପଣଙ୍କ ହୃଦୟଟି ବହୁତ ବଡ ଆ ଆପଣ କରୁଣାମୟ ତ ଆପଣଙ୍କୁ ଅନ୍ୟର ଦୁଃଖ ଦେଖିଲେ ଦୁଃଖ ଦୁଃଖୀ ମଧ୍ୟ ଆପଣ ହୁଅନ୍ତି ନା କି? ଅ ତ ଆପଣଙ୍କ ବ୍ୟବହାରରେ ମୁଁ ବହୁତ ଖୁସି।।
ହ
ଆପଣ ଏମିତି ଭଲ ହେଇ ସବୁଦିନ ଚିର କଳ ପର୍ଯ୍ୟନ୍ତ ଆପଣ ଏମିତି ଭଲ ହେଇଥାଆନ୍ତୁ। ଆଉ ମୁଁ ଭଗବାନ ନିକଟରେ ପ୍ରାର୍ଥନା କରିବି ଆପଣଙ୍କର ଆପଣଙ୍କ ଜୀବନ ସୁଖମୟ ହଉ। ଆପଣ ଯୋଉଠି ବି ରହିବେ ବହୁତ ଭଲରେ ରୁହନ୍ତୁ ଆପଣଙ୍କ ଖାଇବା ଭଲରେ ରହୁ ଆପଣ ଆପଣ ଦେହ ପା ଭଲ ରହୁ, ପ କାଳିଆ ସାହାନ୍ତ ନିକଟରେ ମୁଁ ଏତିକି ଗୁହାରି ଆ ଯେ ଆପଣଙ୍କ ଭଳି ଆପଣ କି ଆପଣଙ୍କ ଭଳି ଭାଇ ମୋର ସବୁ ଜନ୍ମରେ ଅ ପ୍ରାୟତଃ ସାନ ଭାଇ ଆସୁ ଆ ନହେଲେ ବଡ ଭାଇ ଆସୁ। ତ ଆପଣ କଣ କହିବେ?
ଦେଖନ୍ତୁ ମତେ ତ ଆପଣ ଯାହା ଆଶୀର୍ବାଦ କଲେ ତ ମୁଁ ତ ଆପଣଙ୍କୁ ଆଶ ଆଶୀର୍ବାଦ ଦେଇପାରିବିନି କାରଣ ମୁଁ ଆପଣଙ୍କ ଠାରୁ ବହୁତ ସାନ କିନ୍ତୁ ମୁଁ ଭଗବାନଙ୍କୁ ଏତିକି କହୁଛି ଯେ ଆପ ଆପଣଙ୍କ ଭଳିଆ ବଡ଼ ଭାଇ ମତେ ସବୁ ଜନ୍ମରେ ମିଳୁ। ମୁଁ ଏମିତି ହିଁ ସାନ ଭାଇ ହୋଇ ସବୁ ବର୍ଷ ମାନେ ସବୁ ବେଳେ ଆପଣଙ୍କ ସାନ ଭାଇ ହେଇ ଜନ୍ମ ନେବାକୁ ଚାହେଁ। କାହିଁକିନା ଆପଣଙ୍କ ସହିତ କଥାବାର୍ତ୍ତା ଆପଣଙ୍କ ବ୍ୟବହାର ଚାଲିଚଳନ ମତେ ବହୁତ ଭଲ ଲାଗେ। ତେଣୁକରି ଭଗବାନଙ୍କୁ ଏତିକି କହୁଛି ଯେ ଆଜ୍ଞା ଭଗବାନଙ୍କୁ ଏତିକି କହିଚି ଯେ ଆପଣ ବହୁତ ଖୁସିରେ ରୁହନ୍ତୁ, ଖୁସିରେ ରୁହନ୍ତୁ ଶୁଭରାତ୍ରି ଆଜ୍ଞା ଭାଇ ଶୁଭରାତ୍ରି।